ହ୍ୟାଲୋ
ହଁ ତମ କଥା ମତେ ଶୁଭା ଯାଉଚି କଣ କରୁଚ?
ମୁଁ କଣ କରିବି ବସିଛି ଛାତ ଉପରେ ବସିକି ହାଉଆ ଖାଉଛି।
ହୁଁ ମୁଁ ବି ସେଇ ଛାତ ଉପରେ ବସିଛି ଯାଇଁକି ସନ୍ଧ୍ୟାବେଳେ ଟିକେ ଛାତ ଉପରେ ବସିଲେ ଭଲ ଲାଗେ ତ। ଆଉ ଆଜି ଟିକେ ବୁଲାବୁଲି ଇଆଡେ ସିଆଡେ କରୁଥିଲି ସେ ଟିକେ ହାଲିଆ ହେଇଯାଇଚି। ମୁ ଭଉଣୀ ଘରିକା ଆଜି ପଳେଇଲେ ତ। ଆଉ ସେଥିଆଇଁ ଟିକେ ହାଲିଆ ହେଇଯାଇଛି ଆଉ। ଯାଇଥିଲି ଛାଡି ହଁ ରଜରେ ଆସ୍‌ ଥିଲେ ବୁଲିଆ ବୁଲିଆକୁ ତ ଆଜି ସେ ପଳେଇଲେ ଆଉ ରହିଲେ କେତେ ଦିନ ଆଉ ତାପରେ ଝିଅର ପାଠ ପଢା ଅଛି ନା ସେଥିପାଇଁ ପଳେଇଲେ। ଆ ସେ ଭିଣେଇ ସବୁବେଳେ ଫୋନ କଲେ କହିଲେ ଆଉ ପଠେଇଦିଅ ତା ପାଠ ପଢା ହଁ ଖରାପ ହଉଛି। ସେଥିପାଇଁ ପଠେଇଦେଲୁ ଆଉ।
ହଁ ମୋ ଭଉଣୀ ବି ସେ ଆସିଥିଲେ।
ହଁ ପଳେଇଲେ କି?
ହଁ ସିଏ ବି ପଳେଇଲେ ସିଏ ଆସିଥିଲେ ସେଇଭଳିଆ ଦଶ ଦିନ ଭଳିଆ ରହିକି ତାଙ୍କର ସେ ପାଠ ପଢା ଏମିତି ପସ ହେଲା ବୋଲି ଡାକିଦେଲେ ସିଏ ବି ପଳେଇଲେ।
ହଁ ହଁ। ହଁ ମୁଁ ବା ଯାଇଥିଲି ଆଜି ଆଁ ତାଙ୍କୁ ଛାଡିକି ଆଇଲିି ତାପରେ ଆସିକିି ମେ ମେଡିସିନ ମୋର ଆଣିବାର ଥିଲା ପୁଣି ବାଟରୁ ମେଡିସିନ ଆଣିଲି। ମେଡିସିନ ଆଣିକି ଇ ଫୁଣି ଆ ବାଟରେ ଟିକେ ବିରିୟାନୀ ଖାଇଦେଲି। ଆଉ ତମେ ତ ଜାଣିଛ ଜାଣି ଥିବ ମୁଁ ଚିକେନ୍ ପାଗଳ ଆଉ ମୁଁ ସେଥିପାଇଁ ଚିକେନ ପାଗଳ ବୋଲି ଚିକେନ୍ ଖାଇଦେଲି ଆଉ। ।
ହଁ ତମର ଚିକେନ ଉପରେ ଟିକେୱିକନେସ ରହୁଛି ଆଉ ଦୁର୍ବଳତା ରହୁଛି ତମର ଚିକେନ ଉପରେ ଆଉ।
ମୋର ବହୁତ ଦୁର୍ବଳ ଚିକେନ୍ ବି ମୋର ବହୁତ ଦୁର୍ବଳତା। ଆଉ ଚିକେନ ଯୋଉଠିକି ବାସିବ ମୁଁ ବିଲେଇ ଭଳିଆ ପଳେଇବି ସତ କଥା।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
ମତେ ନିଜକୁ ତ ବେଳେ ବେଳେ ଫିଲ୍ ହୁଏ ବିଲେଇ ବୋଲି କାହିଁକି କହିଲ? ଯୋଉଠି ମାଛ ଛ ଭଜା ହ ତୁ ମୋ ନାକ ଟା ପଳେଇବ ସିଆଡେ।
ଆଚ୍ଛା ମାନେ ଖାଲି ବିଲେଇ ହୁଏ ନା କଥାବାର୍ତ୍ତା ବି ଯେମିତି ମିଆୟୁ ବିଲେଇ ମିଆଉ ସେ ଭଳିଆ ବି କିଛି?
ହଁ ସେଇଭଳିଆ ବେଳେ ବେଳେ ହେଇଯାଏ ନଟଙ୍ଗୀ ଉରୋମ ସେଇଭଳିଆ। ଆଉ କାମଗୁରା ବି ସେ ବିଲେଇ ଭଳିଆ ଏଠି ସେଠି ଗଳିଯାଏ ଆଉ।
ଚାରି ଗୋଡ଼ରେ ଚାଲ ନା ଦି ଗୋଡ଼ ରେ?
ନା ମୋର ଆକ ଚୁଲି ମୁଁ ଯେହେତୁ ମଣିଛି ମୋର ତ ଦିଟା ଗୋଡ ହବନା ଚାରିଟା ଗୋଡ କୋଉଠୁ ଆଣିବି? ଆଉ କଣ ଏଇ ଆ ଏମିତିରେ ଗଲେ ଚାରିଟା ଗୋଡ ନୁହେଁ। ଦିଟା ହାତ ଦିଟା ଗୋଡ ବିଲେଇର ନହେଲେ ସେଟା ଡାଇରେକ୍ଟ ପାଟିରେ ଗାଉଛି ନହେଲେ ମୁଁ ମୁଁ ମୋର ପାଟି ଗୋଟେ ଭଗବାନ ରହୁଛି ମୁଁ ସେଇ ପଟେ ଗାଉଛି ହାତରେ ପୁଣି ଧରଛି । ଟିକେ ହାତ କ ଅଟେକି ପାରିବନି ନା ସେଇଥିପାଇଁ ଆଉ।
ଆଛା ଏଇ ବିଲେଇ କଥାରୁ ମନେ ପିଲା ଆମର ଏଇଠି ଗୋଟେ ବିଲେଇଟ ଦେଇଛି ତାର ଛୁଆ ତିନିଟା ଦେଇଛି ଦିଇଟା ଧଳା କଲର ଆଉ ଗୋଟେ କଳା କଲର। ସେ ଛୁଆ ତିନିଟା ପୁରା ତିନିଟା ପୁରା ଛୋଟ ଛୋଟ ହେଇଛନ୍ତି ହଁ। ଅଛି ତାରେ ମଝିଆ ବି ଯୋଉଟା ସେଟା ପା ତମ ଭଳିଆ ଦେଖାଯାଉଛି। ହେଲା ଆଉ ତ ଆଉ ତା ସେ ସେଟା ଯ ତାଙ୍କ ଘର ଅଛି ସେ ତିନି ଜଣ ବାହାରୁଛନ୍ତି ମାନେ ଯେତେବେଳେ ତାଙ୍କର କବାଟ ଖୋଲା ସେ ତିନି ଜଣ ବାହାରୁଛନ୍ତି।
ଓହୋ ଯେହେତୁ ବା ଭାଇ ଭଉଣୀ ହେଇଥିବେ କି କଣ ସେଇଥିପାଇଁ ସାଙ୍ଗ ହେଇକି ବାହାରୁଛନ୍ତି ପଦାକୁ ଆଉ ନାଇଁକି?
ହଁ ସାଙ୍ଗ ହେଇକି ବାହାରୁଛନ୍ତି ଏକାଥରେ ତାପରେ ପୁଣି ସିଏ ଦୌଡା ଦୌଡ଼ି ହେଇକି କାମୁଡା କାମୁଡି ଯାଉଛନ୍ତି ପୁଣି ଭିତରୁ ପଳେଇ ଆଉଛ। ତାପରେ ଆମର ଏଠି ଦି ତିନଟା ଛୋଟ ପିଲା ଅଛନ୍ତି ସେ ଭଳିଆ ଛନ୍ତି ତାଙ୍କୁ ଦେଖିକି ତାଙ୍କ ସାଙ୍ଗେ ଲାଗୁଛନ୍ତି। ସେ ଡରକି ଭିତରୁ ପଶି ଯାଉଛନ୍ତି। ଏ ଭଳିଆ କରୁଛନ୍ତି।
ଆଉ ଯେହେତୁ ମୁଁ ବି ସେଇଭଳିଆ ବିଲେଇ ଗୋଟେ ତମେ ବି ମତେ ଦେଖିକି ଡରୁନଥିବ କି? ଅଭିଅସ ଅଲ୍ ନିଶ୍ଚିନ୍ତ ଜ ଡରୁଥି ଗୋଡ଼ାଏ ମାନେ ତମେ ତମ ନିଜକୁ ବାଘ ବୋଲି ଭାବ।
ନା ବାଘ ନାଇଁ ମୁଁ ମଣିଷ ବୋଲି ଭାବେ ତମକୁ ବିଲେଇ ଭଳିଆ ଭାବିକି ଗୋଡ଼ାଏ ମୁଁ ଖାସ୍ କରିକି ଯୋଉଦିନ ଚିକେନ୍‌ ହେଇଥିବ ମାଛ ହେଇଥିବ ସେଦିନ ଗୁଡ଼େ।
ତମେ ମତେ ଯଦି ଏମିତି ଗୋଡ଼େଇବ ତ ମୁଁ ଯେତେବେଳେ ବିଲେଇରୁ ବାଘ ହେଇଯି ଯିବି ତାହେଲେ କେ କଣ ହବ ଗୋଡ଼େଇବି ଆମ୍ପୁଡ଼ି ଦେବି ଧରିକି।
ହଁ ଏକାଥରେ ତ ଗୋଟେ ମନ ପଡ଼ିଲା ଗୋଟେ ଗୀତ ଅଛି ତୁ ବାଘ ହେଇଜା ମତେ ରାମ୍ପୁଡ଼ି ପକା।
ହା ହିଁ ହା ମୁଁ ବାଘ ମୁଁ ମୁଁ ମୁଁ ବା ବି ବିଲେଇରୁ ବା ଘ ହେଇପାରିବି କେମିତି କହିଲ ରାଗି ଗଲେ ବାଘ ମୁଁ ଶାନ୍ତ ହେଲେ ବିଲେଇ।
କୁଆଡ଼େ ତମେ ଯାଉଛ ନିଶକୁ ହଲେଇ।
ହସି ଦେଲେ ମୁଁ ହେଇଯାଏ ଫୁଲେଇ।
ଆଛା ଭଲ ଲାଗିଲା ଜୋକ୍ ଟା ଭଲଥିଲା।
ମଜାକ୍ ଟା ଭଲ ଥିଲା ଆଉ ଟିକେ ହେଇପାରିବ। ଆଗକୁ ଚେଷ୍ଟା କର ନିହାତି ହବ ହେଲା। ଆ ତାହେଲେ ତମର ଏମିତି ଗୋଟେ ବିଲ ଆ ତମର ତମେ ତ ଉମ୍ ତମେ ତ ବିଲୁଆ ଗୋଟେ ଆଉ ମିଲ୍‌ ବିଲ୍‌
କୁଆଡ଼େ ବୁଲାବୁଲି କରିବାକୁ ଯାଇ ଥିଲ ମାନେ ଆଉ ଯାଉଛ ନା ଯାଉନ ଘର ରହୁଛ ସେମିତି?
ନା ଯିବି କଣ ଯେ ଆମ ଦେଇ ଝିଅ ଆଇଥିଲା ଯୋଉ ସିଏ ତାରି ସାଙ୍ଗରେ ଟିକେ ସନ୍ଧ୍ୟା ବଳେ ଯାଏ ସନ୍ଧ୍ୟା ବଳେ ଯାଇକି ତାକୁ ଟିକେ ମୋମ ଖୋଇଦିଏ ଆଉ ଟିକେ ବୁଲାବୁଲି କରିକି ପୁଣି ତାକୁ ଆଇସକ୍ରିମ ତାର ଫେ ବହୁତ ପସନ୍ଦ। ତ ମୁଁ ତାକୁ ଆଇସ୍କ୍ରିମ ଗୋଟେ ମାର୍କେଟରେ ଦେଇଦିଏ। ବି ଯାଇକି
ତମେ ତ ଦଉଥିବ ଯାହା ଦଉଥିବ ଛାଡ଼ ସେ ତାର ତ ଅଧା ତମେ ସେଥିରୁ ଖାଇଦଉଥିବ।
ନା ମୋର ତ ସବୁ ଜିନିଷର ୱିକନେସ ଖାଇବା ଦେଖିଲେ ମୁଁ କଣ ଟ୍ରୋଲ କରିପାରେନି ମତେ ମାନେ ମତେ ଯେତେ ଖାଇଥାଏ ପେଟେ ଖାଇଦେବି ମତେ କିନ୍ତୁ ଯଦି ଖାଦ୍ୟ ଟା ଧରିକି ମୋ ପାଟି ପାଖକୁ ଆଣିବ ନା ଗିଳି ଦେବି। ମୋର କଣ୍ଟ୍ରୋଲ ହୁଏନି।
ଖାଇବା ଦେଖିଲେ ହାଁ ହାଁ ହଉଥିବ ଆଉ।
ଏତେ ବି ବିକଳ ନୁହେଁ ଆଉ କଣ କରି ଟିକେ ଦୁଃଖରେ ଥିଲେ ଖାଇବା ଟା ଟିକେ କମିଯାଏ। ମୋର କମିଯାଏ କଣ ଯଦି ଭୋକ କରୁଥାଏ ବି ଖାଇ ଦେଇପାରେ କିନ୍ତୁ ଦୁଃଖ ଥିଲେ ଟିକେ କମିଯାଏ। ନଲେ ଆଉ ସବୁବେଳେ ଏନିଟାଇମ୍‌ ମୋ ପାଟି ଚାଲିଥାଏ।
ଆଉ ବୋଉ ଆମର ପକୁଡ଼ି କରିକି ଆଇଲାଣି ଖାଇବା ପାଇଁ ମୁଁ କହିଥିଲି ତାକୁ ପକୁଡ଼ି ଆଁ କରିବା ପାଇଁ ଫାଷ୍ଟ ମନା କଲା
ଯାହା ହଉ ଏଭଳିଆ ମା ଏଭଳିଆ ମା ଜଗତ ନାଇଁ ରେ ଉଁ ମାନେ ପକୁଡ଼ି କରିକି ଆଣିକି ଦଉଚନୀ ତମେ ଖାଉଚ। ଆଉ ମୁଁ ତ ବି କୁହନି ଯେ ଆଜି ସେ ଯୋଉ ଜାଗାକୁ ଯାଇଥିଲି ବିରିୟାନୀ ଖାଇଛି ରାସ୍ତା କଡ଼ରେ। ଏ ସେ ବିରିୟାନୀ ଟା ଏତେ ଖାସ୍‌ ନଥିଲା। ଏତେ ବାଗ ନଥିଲା ବିରିୟାନୀ ଷ୍ଟଲ୍ ଗୁଡ଼ା ବଡ଼ନି ରାସ୍ତା କଡ଼ରେ ନିଜେ ନିଜେ ବସି ନଥାନ୍ତି ସେଇଆ। ଦେଲେ ଖାଲି କଚୁମର ଦେଲେ ସେ ଯୋଉ କଣ ସେଟା ଗୋଟେ କଣ ଗୋଟେ ଚଟଣୀ ଦିଅନ୍ତି ସେଟା ଦେଇ ନଥିଲେ। ହେଲା ମସଲାର ସେଟା ଦେଇ ନଥିଲେ ଖାଲି ଯେ ଚିକେନ ଆଉ ସେ ବିରିୟାନୀ ଚାଉଳ ଆଉ ସେ ଯ ଝୋଳ ଆ ତେ ତ ବିକଳ ହେଇକି ଖାଇଦେଲି ଏଇଥିପାଇଁ ଯେହେତୁ ଚିକେନ ପ୍ରତି ଟିକେ ଦୁର୍ବଳ। ଫଳଦା ରହୁଛି। ତ ମୁଁ ଫଟକିନା ଖାଇଦେଲି ଭୋକ ହୋଇଥିଲା ଆଉ।
ଦୁର୍ବଳତା କୁହାଯିବନି ଏଟା ହାଁ ହାଁ କରିିବ ଆଉ ଖାଲି ଖାଇବା ପାଇଁ ହାଁ ହାଁ କରିବା ଆଉ।
ସେତେରେ କଣ ଅଛି ଖାଇବାର କଣ ଅଛି ଆାରେ ଯେତେବେଳେ ଯାଏ ମଣିଷ ସେ ଜୀବନ ପାଇଚ ସେତିକି ଦିନି ଯାହା ପାରୁଛ ତାହା ଖାଇଯା। ଖାଇବାବା ଲ ହେଇ ରେଜା ତୁ ଖାଇ ଯାରେ ନହେଲେ ଅନେଇଥା ରେ ନହେଲେ ଅନେଇ
ହେ ହେ ହେ ବା ବା। ଆପଣ କା ଭଳି ଖା ଅଙ୍ଗୁର ଚୁସି ଖା।
ଆଜ୍ଞା ସବୁ ଭିଟାମିିନ ଜିନିଷ ଖାଇବା ନିହାତି ଦରକାର। କାହିଁକି ନା ଆଜି କାଲି କଣ କି ଯଦି ପେଟକୁ ଖା ିନବ ଫାଷ୍ଟ ରୋଗ ହଉଛି କଣ ଗ୍ୟାସ୍ ପେଟ ଗ୍ୟାସ ହବ ତ ସେଥିପାଇଁ ସବୁବେଳେ ଯେତେବେଳେ ମାନେ ଗୋଟେ ଟାଇମ ରେ ବହୁତ ଖାଇବା ଦରକାର ନାହିଁ। ଚାରିଥର ଖାଅ ଅଳ୍ପ ଅଳ୍ପ ଖାଅ। ସେଇଟା ମୁଁ ସମସ୍ତଙ୍କୁ ମୁଁ ନିଜେ ବି ସେଇୟା କରେ ସମସ୍ତଙ୍କୁ ସେଇୟା ସଜେସନ ଦିଏ। ହଁ ଏଇଟା ଗୋଟେ କିଏ ମତେ ଭାବିିବାର ମତେ ଏତେ ଉପ ଉପଦେଶ ଦଉଛି ସିଏ ନିଜେ କଣ କରଥିବ କିନ୍ତୁ ନା ମୁଁ ବି ସେଇଟା କରେ। ମୁଁ ନିଜେ ଯାହା ଖାଏ ମୁଁ ସମିତିକୁ ବି କହେ ସେଇଆ ହିଁ ଖାଅ।
ନା ମୁଁ ବି ସେଇଆ ଡାଇଟିଂ ଉପରେ ଟିକେ ଧ୍ୟାନ ଦଉଚି ଏବେ କାହିଁକି ନା ଡାଇଟିଂ ଧ୍ୟାନ ନ ଦେବା ପେଟ ପେଟ ବାହାରି ହେଉଛି ବଡ଼ି ପୁରା ଅଡ଼୍ ହେଇଯାଉଚି।
ନା ନା ବଡି ଟାକୁ ସବୁବେଳେ ମେଣ୍ଟେନ କରିବା ଶିଖ କାରଣ ପ୍ରାୟ ତ ମୁଁ ଦେଖିଛି ପୁଅ ପିଲାଙ୍କର ହିଁ ପେଟ ବାହାରେ। ହେଲା ପୁଅ ପିଲାଙ୍କର ପେଟ ଅଧିକ ବାହାରେ ଏଇଥିପାଇଁ ତାଙ୍କର ସିଏ ହେଲା ଯା ନାଇଁ ତାହା ଖାଇଦେବେ ଯୋଉଠି ଟିକେ ଯୋଉ କ ସବୁ ପରିବେଶରେ ଖାପ ଖୁଆଇଯାଆନ୍ତି କିନ୍ତୁ ସେ ଯାହା ପାରିବ ଯେତେ କ ଲୁଣ ଭାତ ଯାହା ବି ଦେଉନ ସେ ସବୁବେଳେ ଖାଇଦିଅନ୍ତି ତାଙ୍କର କିଛି ଅସୁବିଧା ନଥାଏ ଘରେ ଯାହା ହେଇଥାଉ ଖାଇଦିଅନ୍ତି ଜ ନେ ଗୋଟେ ଗୋଟେ ପିଲା ଏମତି ଥାଆନ୍ତି ଯିଏ ଟିକେ ଚଗଲା ଥାଆନ୍ତି କିନ୍ତୁ ସମସ୍ତେ ନୁହେଁ। ଆଉ ଖାଇବା ଦରକାର ହେଲା ଆଉ ଲିମିଟ ଅନୁସାରେ ଖାଇବା ଯେମିତି। ଦେହ ବା ପେଟ ନ ବଢିବ ପେଟ ବଢିଲେ ପୁଣି ବେଲ୍ଟ ଦେ ବେଲ୍ଟ େ ସେଥିରେ ପୁଣି ଦୁନିଆ ଆସିବ ତା। ହଁ ସେଇ ସେଇ କଥା ମୁଁ କହୁଥିଲି। ଆଉ ତମେ ଏବେ ଏବେ ପକୁଡି ହଁ। ହଁ ଏବେ ତାଲେ ଚାଲ ନାଇଁ।
ହୁଁ ପକୁଡ଼ି ଖାଇବା ଚାଲଛି।
ପକୁଡ଼ି ରେ କଣ ପଡ଼ିଛି ବା କଣ କଣ ପକେଇଚ?
ଫାଷ୍ଟ ଆଳୁକୁ ପୁରା କାଟିକି ଗୁଣ୍ଡ କରାଇଛି
ଆଛା ଆଳୁ ଟା କୋଉଥିରେ କାଟିଛ। ଛୁରୀରେ ନା ପନିକି ରେ।
ହଁ ସେଇଟା କେଉଁଥିରେ କଟାହେଇଥିବ ପନିକିରେ କଟା ହେଇଛି।
ଓହୋ ଲୁହା ପନିକି ନା କାଠ ପନିକି।
ହଁ ପ୍ଲାଷ୍ଟିକ ପନିକି ମାନେ ତା ଉଁ ବେ ସେଇଟା ହଉଛି ପ୍ଲାଷ୍ଟିକ ଏଇଟା ହଉଛି ଏଇଟା ଏଇଟା ହଉଛି ଲୁହାଟା ଆଉ।
ଓହୋ।
ହୁଁ ତାପରେ ପଚାରୁନ ହେଟା କୋଉଠି ହି ତାପରେ ଥୁଆଇ କଟାଇଛି ଟାଇଲ ଉପରେ ଥୁଆଇ କଟାଇଛି ନା ମାର୍ବଲ ପଟରେ କଟା ହେଇଚି।
ଆଉ ଯାହା ବି ହଉ କଟା ତ ହେଇଯାଇଚି ସେଟା ଫାଇନାଲି ବେସନ ଦେହରେ ଗୋଳା ହେଇଥି ଭନ୍ୟ
ହୁଁ ବେସନ ପୁରା ଗୋଳେଇକି ତାକୁ ହୁଁ ପୁରା ଯୁଡୁ ବୁଡୁ କରାଦିଆ ହେଇଚି
ଆ ତା ଦେହେରେ ତେଲ ଗୋଡରେ ପକେଇକି ତାକୁ ଛାଣିକି ତମକୁ ଆଣିକି ପରସି ଦେଲେ।
ହୁଁ ନର୍କରେ ଯେମିତି ତେଲରେ ଛାଣନ୍ତି ସେଇଭଳିଆ ପୁରା ଛଣା ହେଇଛି ପକୁଡ଼ିଟା। ପୁରା ଛଣା ହେଇକି ଆସିକି ଥୁଆ ହେଇଛି ପାଖରେ ଆଉ। ମୁଁ ତାକୁ ଖାଉଅଛି ଆଉ।
ଯାହଉ ତମେ ପକୁଡି ଫକୁଡି ଖାଇକି ଧୂଆଁ କରୁଚ ଆମେ ଏଠି ଛାତ ଉପରେ ଥାଇକି ପବନ ଖାଉଛୁ ଆଉ ଏ ଯୋଉ କଣ ଅଂ ମୋ ମୁଣ୍ଡ ଉପରେ ଜହ୍ନ ଅଛି ମୁଁ ଜହ୍ନକୁ ହିଁ ଅନେଇଛି ଆଉରି କେତେ ସୁନ୍ଦର ନା ଆ ଦେଖାଯାଉଛି କୁଚି ଟାକୁ ଆଉ ଆଉ କନ ଖାଇବାକୁ ପାଇଲେ ଆଉ ସନ୍ଧ୍ୟାସମ ନ ଖାଇଲେ ଏଇ ଜନକୁ ଅଇେଇକି ପେଟ ପୁରେଇ ଦବୁ ଆଉ କଣ? ବର୍ଷା ଛାଡି ଯାଇଚି ବର୍ଷା ଛାଡି ଯାଇଚି। ଜନ ଟା କ୍ଲିୟର ଦେଖା ହଉଛି ତାକୁ ଅନେଇଛିି ସତରେ ଜନ ଟା ଯଦି ମୁଁ ଧରି ପାରନ୍ତି ପଳାନ୍ତି ଉପରକୁ। ତୋଳିକି ଆଣିକି ମୁଁ ଦେଖନ୍ତି ଖାଲି।
ଜନକୁ ଦେଖନ୍ତ?
ଆଉ ସେଠିରେ ସେଠି ହଁ ଅଧି ତ ହେଇଗଲା କିନ୍ତୁ କଣ କରିବ ଇଛା ଆଶା ସ୍ୱପ୍ନ ଏ ଜିନିଷ ମାନେ ଗଣ ପୁରା ହଉ ନ ହଉ ଦେଖିବା ଦରକାର ଭାବିବା ଦରକାର ଚିନ୍ତା କରିବା ଦରକାର।
ପୁରା ପରଫେକ୍ଟ।
କରୁଛି ଭାବୁଛି ହେ
ଏଇଟି ଆସ ପକୁଡି ଖାଇବ ଆସ।
ପକୁଡି ଖାଇବି ଯେ ଗୋଟେ କାମ କର, ଟିକେ ଯଦି ଆଣିକି ଦେଇ ପାରନ୍ତ ଭଲ ହୁଅନ୍ତା କାହିଁି କହିଲ ଆଜି ଟିକେ ବୁଲାବୁଲି କରିକି ଗୋଡ ହାତ ଦରଜ ହେଇଯାଇଚି ଆଁ ଯଦି ହବ ଟିକେ ଆଣିକି ଦେଇଦବ ଆ ତ ଖାଇଦବା। କଣ ଅଛି କି ଅସୁବିଧା ନାହିଁ। ହୁଁ,
ଆଚ୍ଛା ମୁଁ ସଇଲାଣି ଅଲରେଡ଼ି ପକୁଡି କଥାମୁଁ କହୁଥିଲି ସରିଗଲାଣି ପକୁଡ଼ି ନାହିଁ ଥିଲେ ନେଇକି ଯାଇଥାନ୍ତି।
ହଁ ହଁ ପକୁଡି ସରିଗଲାଣି ନା ସରି ଯାଇଥିବ ତଆଉ ହଉ ତମକୁ ମୁଁ ଦି ମିନିଟ ହଁ ନିହାତି ନିହାତି ମୁଁ ତମକୁ ଦି ମିନିଟ୍ ଛାଡିକି କଲ୍ କରୁଚି ତମେଏଁ ଏଁ